ହଁ ଭାଇ ନମସ୍କାର୍। ଭାଇ କଣ କରୁଛନ୍ତି। ବସିଛି ଏ ଆମ ଗାଁର ଛକରେ। ଓହୋ ନାଇଁ ତମ କଥା ମନେ ପଡିଗଲା ତ ଏମିତି କଲ୍ କରିଦେଲି ଆଉ। ହଁ ହଁ।
ଆଉ ତମର ଖବର କେମିତି କଣ ଚାଲିଛି କୁହ।
ମୋର ତ ସବୁ ଭଲ ତାହା ହଉ ତମେ ତ ଖାଇସାରିଲଣି ଖରା ବଳ ଖାଇବା। ମୁଁ ତ ଏପର୍ଯ୍ୟନ୍ତ ଖାଇନି କିଛି। ବୁଝିଲେ ତମେ ତ ହେଲେ ଖାଇସାରିଲାଣି। ମୁଁ ଏପର୍ଯ୍ୟନ୍ତ କିଛି ଖାଇନି। ଖାଇବା ଆଉ ତାପରେ ଯୋଉ କହୁଥିଲି କଁ କହିଲ ତମେ ଏନା କୋଉଠି ଗାଁରେଛ ନା ବାହାରେ ଅଛ? ଛ ମାନେ ସହରରେ କୋଉଠି ଗାଁ କୁ ଆସୁଚ ତମେ ଏଇନା କଣ କରୁଚ କି?
ମ ସ୍ନାତକୋତର ସେ ଦ୍ଵିତୀୟ ବର୍ଷ
ଓଁ ହଁ ହଁ ବୁଝିଲି ତମେ ଏବେ ଏବେ ଗାଁକୁ ଆସିଚ? ଆପଣ କଥାଟା ଟିକେ ଟିକେ କ୍ଲିଅର୍ ଶୁଭୁନି ଟିକେ ଗୋଟେ ଟାଇପ୍ ର ଟିକେ
ଏବେ ଠିକ ଅସୁବିଧା
ହଁ ହଁ ଏବେ କ୍ଲିଅର ସୁୁବିଲା।
ମାନେ ମୋର ହୋଉଚି ଦେଢ ମାସେ ପ୍ଲା ଖାଇକି ଏଠି
ସ୍ପଷ୍ଠ ଶୁଭୁନଥିଲା ଆଉ ସ୍ପଷ୍ଟ ଶୁଭୁ ନଥିଲା କ ବା ଆଉ।
ମୁଁ ଦେଢ ସେ ଭଳି ହେଲା ଗାଁରେସ ହେଲାଣି ତା ବେଳେ ବଳେ ମଝିରେ ଯାଏ ଚାରି ପାଞ୍ଚ ଦିନ ଯାଇଚି ରହିଅଛି ଆଇଚି ପାଟିରେ।
ଆଜ୍ଞା। ଭଲ କଥା ତମେ ତାହେଲେ ଗାଁ ରେ ରହୁଚ ମାନେ ଭଲ ମତେ ତ ଗାଁ ଟା ବି ଭଲ ଲାଗେ ବୋହୁତ୍ କାଇଁନା ଗାଁହାରେ ହଁ ମୁଁ ଭୁବନେଶ୍ଵରେ ରୁହେ ଯେମତି କି ମୁଁ କଣ ମୁଁ ଏବେ ଜବ କରୁଛି, ବୁ ଜବ୍ କରୁଛି ପ୍ରାୟତଃ ମୁଁ ସେଠି ଭୁବନେଶ୍ୱରରେ ଯେ ତିକି ଟାଇମ୍ ରୁହେନା ମୁଁ ତା ଅପେକ୍ଷା ବେଶୀ ସମୟ ମୁଁ ଆମ ଘରେ ରୁହେ। କାହିଁନା ମୋର ହୋଉଚି ସଫ୍ଟୱେୟାର୍ ଲାଇନ୍ ର ଜବ୍। ବୁଚନ୍ତି ସଟୱାର୍ ଲାଇନର ଯବ୍ ମୁଁ ସେ ସେ ଗୋଟେ ଦିନ ମାନେ ମୋର କେମିତି ୱିକରେ ଗୋଟେ ଦିନ ହଉ କି ଦି ଦିନ ହଉ କି ଗୋଟେ ସପ୍ତାହରେ ତିନ୍ ଦିନ୍ ବି ମୋର ୱାର୍ ଫମ ପଡିଯାଏ ମାନେ ଯେମିତି ଘରୁକୁ କାମ କରିପାର, ନହେଲେ ଅଫି ରରୁ କାମ କରିପାର କାହିଁକି ଆମ ସଫଟୱାର କାମରେ କଣ ତମେ ଘରୁ ବି କାମ କରିପାରିବ ନହେଲେ ତମେ ଆସିକି ବି ଏଠି ବି କାମ କରିପାରିବ ସେମିତି ଚି କିଛି ନହିଁ ତମର ତମ କାମ ହବା ଦରକାର ତ ସେଥିଲାଗି ମୋର କେତେ ଥର ମୁଁ ଘରୁ ମୁଁ ଗୋ ଟେ ସପ୍ତାହରେ ଆମର ଯେମିତି ସୋମବାରଠୁ ହିସାବ କରିଦେଲେ ସୋମବାରଠୁ ଯଦି ତୁମେ ଧରିବ ଅଁ ଯୋଉ କୋଉ ଦିନ ଯାଙ୍କେ ସୋମବାରରୁୁ ଶୁକ୍ରବାର ଯାଙ୍କେ ଆମର କାମ ହୁଏ। ବୁଝୁଛନ୍ତି ସୋମବାର ସୁଖ ଶୁକ୍ରବାର ଯାକେ କାମ ହୁଏ ଶୁକ୍ରବାର୍ ପରେ ଏମିତି ଆଉ ତାପରେ କିଛି ନାଇଁ ବୁଚନ୍ତି। ତାପରେ ଶୁକ୍ରବାର ପରେ ଶନିବାର ରବିବାର ସବୁବେଳେ ଆମର ଛୁଟି ରୁହେ ବୁଝୁଚନ୍ତି ଶୁକ୍ରବାର ଯା ଭିତରେ ଯେମିତି ସୋମବାରେ ତମେ ଅଫିସ ଯିବ ତାପରେ ପୁଣି ମୁଁ ସୋମବାର ଯାଏ ମଙ୍ଗଳବାର ପଳେଇ ଆସେ ମୋର ବୁଧୁବାର ଦିନ ଘରୁ କାମ କରେ ଯଦି ବେଶୀ କାମ ଥିବ ତ ସେ ଗୁରୁବାରେ କି ଶୁକ୍ରବାରେ ମୁଁ ବି କାମ କରିପାରିବି ଘରୁ ନହେଲେ ଯଦି କାମ ନ ଥିବ ପୁଣି ମୁଁ ନହେଲେ ଅଫିସ ବି ଯାଇପାରେ ମାନେ ବେଶୀ କାମ ଥିଲେ କଣ ତମେ ଟିକେ ବେଶୀ ସମୟ ବସ୍ କିବାକୁ ପଡ଼ିବ କାମ କରିବାକୁ ପଡ଼ିବ ତ ସେଇ ଟାଇମ୍ ରେ କଣ ତୁମକୁ ଯାହା ହେଲେ ବି ତମେ ବେଶୀ ସମୟ ବସିବ ମାନେ କଣ ଅଫିସ ରେ କଣ ଏତେ ସମୟ ବସି ହବ କି ସେଇଥିପାଇଁ ସି କୁହନ୍ତି ତୁମେ ଘରୁ ବି କାମ କଲେ ଚଳିବ କାହିଁକିନା ତୁମେ ତୁମ ହିସାବରେ ତୁମେ କାମ କରିପାର ଯେତବେଳେ ବି ଛାବ ତ ସେଇଟା କଥା ନହେଲେ ଆଉ କିଛି ପ୍ରୋବ୍ଲେମ୍ ନାଇଁ। ସେଇଟା ଗୋଟେ କଥା ଆଉ ହଉଛି ଗୋଟେ କଥା କଣ ଯେମିତି କିି ହ ଯେମିତି କିି ଇଏ ତମର କଣ କେମିତି ଚାଲେ ଗୋଟେ ସପ୍ତାହ ଯେଏଁତି ମୁଁ ପ୍ରାୟ କୋହୁଚି ମୁଁ କାହିଁକି ଗାଁ କୁ ପଳେଇ ଆସେ କାହିଁକି ନାନା ମତେ ସେଠି ଯଦି ସହର ଟା ଏତେ ଭଲ ଲାଗେ ନା ସେଠି ଯଉ ବିଲ୍ଡିଙ୍ଗସ୍ ହଉ କି କିଛି ବି ମାନେ ଯଉଁ ଯେମିତି କଳକାରଖାନା ହଉ ଧୂଆଁ ଧୁ ପୁଣି ଏ ସବୁ ମତେ ଟୋଟାଲି ଭଲ ଲାଗେନା ସେଗୁରା ସବୁ। ତମକୁ କଣ କେମିତି ଲାଗେ ଭିଲେଜ ମାନେ ଗାଁ ଲାଇଫ୍ ହଉ କି ସହର ଲାଇଫ୍ ହଉ କୋଉଟା ତମକୁ ବେଶୀ ଭଲ ଲାଗେ?
ମତେ ମେଷ ଦିଟାଯାକ ମିଶ୍ରଣ ମତେ ଭଲ ଲାଗେ କାରଣ ମୁଁ ଦେଖି ହଁ ଦେଖନ୍ତୁ ମୋ ଗାଁ ଆଡ଼ୁ ତାହା ଭୀଷଣକୁ ମୁଁ ପସନ୍ଦକରେ। ମୁଁ ଅଳ୍ପ ଦିନ ଗାଁରେ ରହିବି ଅଳ୍ପ ଦିନ ସହରରେ ରହିବି ମତେ ଏଇଟା ପସନ୍ଦ।
ଫୁଲୁ ହଁ ଟୋଟାଲେ ମାନେ ଘରଟାଜା ଫୁଲୁ ମାନେ ସବୁ ଯାକ ଟୋଟାଲେ ଗାଁରେ ବି ରହିବାକୁ ଭଲ ଲାଗେ ନାଇଁ କି? ଆଉ ଇଏ ସ ସେଠି ବି ଅଧା ଟାଇମ୍ ଏଠି ବି ସହରରେ ଅଧା ଟାଇମ୍ ଗାଁରେ ବି ଅଧା ଟାଇମ ନାଇଁ ଗେମ୍ ବୁଝିଲି ବୁଝିଲି।
ମୁଁ ଦେଖଗୋଟ୍ ମୁଁ ହଉଛି କୌଣସି ମୋର ଗୋଟ୍‌ ତାଙ୍କେ ତାଙ୍କର ପ୍ରକୃତି କଣ ମୁଁ ଜାଣିନି। ମୁଁ ଗୋଟାଏ ଜିଗାରେ କେବେ ତିଷ୍ଟି ହେଇକି ରହିନି ରହିପାରିବିନି। କଣ ନଖିଲେ ସେଥିପାଇଁ ମତେ ଭଲ ଲାଗିବ ମାନେ ଏତେ ବି ବି ବିରକ୍ତି ପ୍ରଭାବ ପ୍ରକାଶ ପାଇ ହୁଁ।
ହଉ ହଉ ହଉ ବୁଝିଲି ବୁଝିଲି ମାନେ ସେମିତି ନୁହଁ ମାନେ ଗୋ ଟେ ଜେଗାରେ ତମେ ବେଶୀ ସମୟ ରହିଲେ କଣ ମାନେ ଯେମିତି ତମେ ଯଦି ଏବେ ଗାଁରେ ରହିଲ? ବୁଝିଲ ଗୋଟେ ମାସ ରହିଲ କି? ଗୋଟେ ବର୍ଷ ରହିଲ କି ତମେ ତ ଦେଖ ଏବେ ସିନା ବାହାରକୁ ଗଲ ପୂର୍ବୁରୁ କଣ ଆ ପୂର୍ବୁରୁ ତ ଗାଁରେ ହି ଥିଲ ନା?
ହୁଁ ହୁଁ।
ପୁଣି ସେତବେଳେ ବି ଗାଁରେ ଥିଲ ନା ତ ସେତବେଳେ ପୁଣି ପ୍ରୋବ୍ଲେମ୍ କଣ ହଉଥିଲା?
ସେ ଯେତବେଳେ ଗାଁରେ ରହି ରହି ଆସୁଥିଲେ ସେ ସେତବେଳେ ଆମ ଲାଗୁନଥିଲା କିଛି ଯେତ ବେଳେ ବାହାରକୁ ଗଲୁ ସେତବେଳେ ବାହାରେ ବି ବେଶ୍ ସେ ଦିନ ମୁୁଁ ମୁଁ ଏତିକି ଜାଣେ ଦିଟାଙ୍କୁ ଉଭୟ ରଖିବ ଠିକ୍।
ବୁଝିଲି ତମେ ଟିକେ ତମର ବୁଝଉ ମୁଁ ମୁଁ ଯେ ମୁଁ ପଛରୁ କିଛି ଆବାଜ ଆସୁଛି ତୁମର ଟିକେ ଜାଗାଟା ଚେଞ୍ଜ କଲେ ମୋତେ ଲାଗୁଛି ତମେ ଅଲଗା କେଉଁଠି ଟିକେ ଯାଉନାହାନ୍ତି ପଛରୁ ଏତେ ଶବ୍ଦ ଆଉଛି। ଟିକେ ନିରଳିଆ ଜାଗାକୁ ଯାଉଛନ୍ତି ଯେମତି କ୍ଲିଅର ଶୁଭ୍ୟତମ କଥାଟା। ମୁଁ କ୍ଲିଅର ଶୁଭୁନି ତମ କଥାଟା
ହଁ ହ ହଁ।
ବୁଝିଛନ୍ତି।
ନାଇଁ ମୁଁ ସେଇୟା କହୁଥିଲି ବୁଝୁଛନ୍ତି ତମେ ଯେମିତି କହିଲ ଏବେ ମାନେ ଯେତେବେଳେ ତମେ ଆ ପୂର୍ବରୁ ତମେ କଣ ଏବେ ସିନା ବାହାରକୁ ଯାଇଥିବ ତା ପୂର୍ବରୁ କଣ ଯେତବେଳେ ଥିଲ ତମେ ସେତବେଳେ ବାହାରେ ଥିଲ କି ପ୍ରଥମରୁ? ତ ସେଇଟା ମୁଁ କହୁଛି ସେଇଟା ମୁଁ କହୁଛି ମାନେ ଏବେ ଯେମିତି ବାହାରୁକୁ ଗଲ ତା ପୂର୍ବରୁ ଏବେ ବାହାରୁ ଗଲା ପରେ ତମକୁ ଯାଇ ଜଣା ପଡ଼ିଲେ ଯେ ଏଠି ବି କିଛି ରହିବା ଦରକାର ସେଠି ବି କିଛି ଦିନ ରହିବା ଦର
ହଁ ହ ହଁ ହ। ହଉ ମୁଁ ଆଉ ଗୋଟେ ବ ଦିଇଟାଙ୍କର ଲାଭ କ୍ଷତି ଜାଣି ପାଇଲି।
ଓହୋ ହଁ ବୁଝିଲି ମାନେ ସହରରେ ରହିବାର କଣ ଲାଭ ଗାଁରେ ରହିବାର କଣ କ୍ଷତି କି କଣ ଲାଭ ଏଇଟା ଜାଣି
ହଁ ହଁ।
ଭଲ ତାହେଲେ କଣ ତା ଦେହରୁ ଜାଣିଲେ ଲାଭ କ୍ଷତି ଭିତରେ ମତ୍
ମାନେ ଗାଁରେ ତ ମାନେ ଇଏ ବା ସପୋର୍ଟ ଥାଏ ସ ସହଜ କଥା ଯେମିତି ଲୋକମାନଙ୍କୁ ଘୋଷାଯାଏ ଯୋଉଠିକୁ ହବା ବା ଆଉ ଉମ୍ ଭାବନାର‌ ର ଆଦାନ ପ୍ରଦାନଟା ଟିକେ ଥାଏ କାଁରେ ମୁଁ ଜାଣିଛି ସହର ମାନଙ୍କ ତୁଳନାରେ। ସେଇଟା ଉ ସହରରେ ଏତେ ନାଇଁ ନିଜ କାମ କେଇ ସାରିଲେ ନିଜ କେହି ବି ପଚ ପାରିବିନି ଯେ ଭାଇ ତମ ଘର କଉଠି କଣ କେହି ବି ପଚାରିବେ ଗାଁରେ ସେଇଟା ଥାଏ ଆଉ ସହରରେ ତମେ ରେ ଭଲ ଭଲ ଶିକ୍ଷା କ୍ଷେତ୍ରରେ ସୁବିଧା ପାଇପାରିବ ମେଡିକାଲ ହେକ୍ୟା ଭଲ ଭଲ ପାଇପାରିବ। ଆଉ ସେ ଯୋଗାଯୋଗର ସୁବିଧା ଅଛି ତ ସଡନ କଉଠି ଯିବାକୁ ଯାଇଁବ ପାଖର କାମ ଥିବ ପାଇଯିବ। ଗାଁରେ ସେଇ ମାନଙ୍କରେ ଏତେଟା ଦେଖାଯାଏନା। ସେଥିପାଇଁ ଆଉ ଗାଁ ରେ ଲାଭ ଟା ରହିଲା ତ ଖେଳ କୁ ଜଉ ବୋଝିଆ ସବୁ ସାଙ୍ଗ ମାନଙ୍କ ସହ କରିପାରିବ ଏଗୁଡା ସବୁ ଥିଲା ଆଉ।
ବୁଝିପାରୁଛି କିନ୍ତୁ ହଁ ତମେ ଯଉଟା କହିଲ ମୁଁ ବୁଝିଲି ଯେମିତି ସହରରେ କଣ କି ତମେ କିଛି ବି ଜିନିଷ ଦରକାର ହେଲା କି କିଛି କୁଆଡେ ଯିବାକୁ ପଡିଲା ତ ତମେ ସେଠି କଣ ତମ ଆଉ ପାଖ ଆଖରେ ସବୁ ମିଳିଯିବ ତମ ହାତ ପାଖରେ କାହିଁକିନା କଉଠିକି ଟିକେ ତମକୁ କଉଠି ଯିବାକୁ ପଡିଲେ କି କୋଉଠି କଣ କରିବାକୁ ପଡିଲେ ତମ ପାଖରେ ଯିବାକୁ ପଡିବ କିନ୍ତୁ ଏହା ଗାଁରେ କଣ ଟିକେ ତମକୁ ଲେଟ ହବ ଟିକେ ଦୂର ପଡ଼ିପାରେ ଏଗୁଡ଼ା ସବୁ ହେଇପାରେ କିନ୍ତୁ ମତେ ଯେମିତି ଲାଗେ ମୋତେ କଣ ମୁଁ ଏଇ ଗାଁଟା ବେଶୀ ଭଲ ଲାଗେ କାହିଁକିନା ମତେ ଟିକେ ସେଟି ବାହାରେ ରହିଲେ କଣ ତମେ କମ୍ ଫୋଟରେ ରହିପାରିବ ମତେ ଲାଗେ ମାନେ ତମର ଯଉଟା କମ୍ଫୋର୍ଟ ମାନେ କଁ ତମେ ଟିକେ ତମ ଇଏରେ ରହିପାରିବିନି ଆଉ ତମେ ଯେମତି ରହିବା ଦରକାର ଆଉ ଟିକେ ତମକୁ ଆର୍ ମାନେ ଟିକେ ସମ୍ଭାଳିକି ର ରଇବାକୁ ପଡ଼ିବ ଟିକେ ଲୋକଙ୍କ ସହିତ ମିଶିକି ରହିବାକୁ ପଡ଼ିବ ଲୋକ ଯେମତି ଚାହୁଁଛନ୍ତି ସେମିତି କରିବାକୁ ପଡିବ ତ ସେଇଟା ମତେ ଲାଗେ। କିନ୍ତୁ ଏଠି ରହିଲେ କଣ ତମ ଛୋଟ ବେଳୁ ତମକୁ ଜାଣିଚନ୍ତି ସମସ୍ତେ ତମେ ଯେମିତି ର ରଇୟା କଥା ସେମିତି ରହିପାରିବ ଆଉ ଗୋଟେ କଥା ତମେ ଯଉ କହିଲ ଖେଳ କୁଦ ଇଏ ସିଏ ଗାଁରେ ହେଇ ଦେଖ ମୁଁ ଏବେ କହୁଛି ଆମ ଗାଁ ରେ ଗୋଟେ ଗଛ ତଳେ ବଇଚି ଗଛ ତଳେ ବଇଚି ଏଠି ଯଉ ପବନ ଦଉଚି ବୁଝୁଛନ୍ତି ନା ନାଇଁ କିଛି ମୋର ଟେନସନ ନାହିଁ କିଛି ଏଇନା ହେଇ ପବନ ଦଉଚି ପୁରା ଘରକୁ ଯିବି ତାପରେ ଆରାମସେ ଖାଇବି ଇଏ କରିବି ସିଏ କରିବି ତ ସହରରେ ଏମତିଆ ଗଛ ମିଳିବା ବହୁତ ମୋତେ କଷ୍ଟ ଯଉଠିକି ଏମତିୟା ଭଲ ପବନ ଦେଉଥିବ ଏ ଟାଇମରେ ମାନେ ଏବେ କେତେଟା ବାଜିଛି। ଏ ଟାଇମ ରେ ଯେମିତି ଦିଟା ଏକୋଇଶୀ ହେଇଛି ବୁଝିପାରୁଚ ନା। ସେଇ ସବୁ କଥା ଆଉ ସେଇଥିଲାଗି ମତେ ଟିକେ ଗାଁ ର ପରିବେଶ ଟା ମତେ ଟିକେ ବେଶୀ ଭଲ ଲାଗେ।
ସହମତ ସବ୍ କଠୋର ସହମତ।
ବୁଝିଲି ଆଉ ତାହେଲେ କଣ ତମେ ଏବେ କଣ କରୁଛ ସହରରେ ପଢାପଢି
ହୁଁ ହଁ ହଁ।
ପଢାପଢି କରୁଚ ନାଇଁ କି କଣ ତମର ପଢାପଢି ଇଣ୍ଟରେଷ୍ଟ କଣ କେମିତି?
ମରେଇ ମୋ କଥା ନିଜ ଦଥ ଦେଖିବାକୁ ଗଲେ ସେଥିରେ ଅଛି ପ୍ରଶାସ ଆଧୁନିକ ଲାଇନ ମାନେ କ୍ଷେତ୍ରରେ ଯିବାର ପ୍ରଥମ ତ ଆଗରୁ ଥିଲା ଆଉ ଛୋଟ ମାନେ ଦଶମ ନବମ ସମୟରେ ବି ମୁଁ ଶିକ୍ଷା ମା ଙ୍କୁ ପ୍ରଦାନ କରିବା ବି ମୋ ଇଚ୍ଛା ଥିଲା ହଁ ସେଇଟା ଅଛି। ଏବେ ବି ଅଛି ମୋର ସେଇଟା ପ୍ରଥମିକ ଲକ୍ଷ୍ୟ ହେଲା ମୁଁ କଲେଜରେ ହଉ କି ସ୍କୁଲରେ ହଉ ପଢ଼େଇ ରାମ ପମ ପ୍ରାୟତଃ କଲେଜରେ ଇଚ୍ଛା ଅଛି ପଢେଇବା ପାଇଁ। ତାପରେ ପ୍ରଶାସନିକ କ୍ଷେତ୍ରରେ ଯିବାର ମୋର ଇଚ୍ଛା ରଖିଛି ତାପରେ
ଭଲ କଥା। ଆଉ ଯଉ ତମେ ଯଉ ଏବେ ଯଉ କଲେଜ ସବୁ ପଢୁଚ କୋଉ କୋଉ କଲେଜରେ ସବୁ ପଢିଲଣି ବୁଲିଲଣି କେତେ କେତେ ଜାଗା ସବୁ ବୁଲିଲଣି।
ଯେମତି ମୁଁ ଜଷ୍ଟ ଏଇ ପାଖାପାଖିରେ କି ଆମ କଲେଜରେ କରିଦେଇଥିଲି ବିଷ୍ଣୁ ସାମନ୍ତରାୟ ଯଉ କଲେଜ ସେଇଟା ଲୋକାଲ।
ଓ ଏଇଠି ଆମ ଆମ ଏଇଠି ତ ଆମ ଗାଁ ପାଖରେ ହବ ସିଏ ଆମ ଗାଁଠୁ ପାଞ୍ଚ ସାତ କିଲୋମିଟର
ହଁ ହଁ ସେଇ ତମ ସେ ପ ଲାଇନ୍ ପାଖାପାଖି। ଆ ତାପରେ ଯୁକ୍ତଦୁଇ ତିନିଟା ମୋର ଥିଲା ଭୁବନେଶ୍ଵରରେ। ଯୋଉଟା ବିଜେପି ପ୍ରଥମ ସ୍କଲ
ହଁ ହଁ ସେଇଟା ତ ଭଲ ନାଟା ଭଲ କଲେ
ତାପରେ ଯତ ତିନି ସରିଲା ପରେ ମୁଁ ଗୋଟେ ଆମେ ପରୀକ୍ଷା ଦେଲୁ ପରୀକ୍ଷା ତା ଦେହରେ ଆମେ ନ ହୋଇଇକ ହେଲୁ ଆ ମୋର ତ ରେଭେନ୍ସା ବିଶ୍ୱବିଦ୍ୟାଳୟ ହେଇଗଲା। ଷଳେ ବି ହେଇଯାଇଥା ନା ମୋ ସେତେ ଇଚ୍ଛା ନଥିଲା ଯେହେତୁ ମୁଁ ତାକୁ ଦ୍ୱଵୀୟ ଚଏସ ରଖିଥିଲି ସେଥିପାଇଁ ମୁଁ ସେଠୁ ଗଲି ନାହିଁ ପ୍ରଥମ ଚଏସ ଥିଲା ରେଭେନ୍ସା।
କାହିଁକି ଏମିତି କାହିଁକି ଚଏସ୍ ମାନେ ମୁଁ କାହିଁକି ଉତ୍କଳ ନଥିଲା କାହିଁକି ରେବେନ୍ସା ଥିଲା ମାନେ ଉତ୍କଳ ବି ତ ଗୋଟେ ଭଲ ନାଁ ନା ଉତ୍କଳ ୟୁନିଭର୍ସିଟି ତ ଗୋଟା ଭଲ ନାଁଟା ମନେ ଆମେ ଓଡିଶା ବୋର୍ଡରେ ପ୍ରାୟ ଜିନିଷ ଆମେ ଉତ୍କଳି ଅଣ୍ଡରରେ ହିଁ ଯାଏ ମାନେ ତା ଇଏରେ ତ ତମେ କାହିଁକି ସେଥିରେ ପଢିବାକୁ କାହିଁକି
ମୋର ଯୁକ୍ତ ତିନିର ଇଚ୍ଛା ଥିଲା ରେଭେନ୍ସା ବିଶ୍ଵବିଦ୍ୟାଳୟ ରେ ପଢିବାକୁ ଯେହେତୁ ମତେ ଟିକେ କମ ମାର୍କ ଥିବାରୁ ମୁଁ ପଢ଼ି ପାରିଲି ନାହିଁ ତାପରେ ମୁଁ ପଢେଇ ବିଜେପିରେ ଆଡମିସନ କରିବାକୁ ବାଧ୍ୟ ହେଇଲି ତାପରେ ମୋର ଉତ୍କଳ ଭୁବନେଶ୍ୱର ଯେହେତୁ ଥିବା ମୁ ଭୁବନେଶ୍ୱଵର ତିନିବର୍ଷ କାଟିଥିଲି ମୁଁ କହଲି ଥାଉ ଘର ପାଖ କଟକ ହବ ସେଠିକ କରିଦବା ଆଉ।
ହଁ ହ ହୋ ବୁଝିଲି ବୁଝିଲି ତାହେଲେ ତ ଭଲ କଥା ଠିକ ଅଛି ଆଉ ଆଉ କଣ କହୁଛ ଏବେ ଆଉ କୁଆଡେ ବୁଲାବୁଲି କରିବାକୁ ଯିବାର ଅଛି
କଲେଜ ସେଇ ସମ୍ବାଦ ବୁଲି ପଳେଇବା ଆଉ।
ସୋମବାର ଦିନ କଲେଜ ଯିବ ବୁଝିଲି ଭଲ ତାହେଲେ ଯଅ। ତମେ କେମିତି ଯାଉଛ କେମିତି ଗଲାବେଳେ ପୁଣି
ଚାରି ଦିନ କଟକ ନହେଲେ ମୁଁ ବସରେ ପଳାଏ ଏମତୀ ଚାଲେ ସଂସ୍ଥା ଆଉ
ଓହୋ ହଉ ଭଲ ତାହାଲେ ସେମତି ଚାଲୁ ଆଉ ବୁଝିଲି ହଉ ରଖୁଛି ଆଁ ହଉ।